ହଁ କୁହନ୍ତୁ।
ହାଲୋ।
ଆଉ କେମିତି ଅଛନ୍ତି ଆପଣ? କୁହନ୍ତୁ। ଶୁଭା ତ?
ଆଜ୍ଞା, ଶୁବୁନି ଆପଣଙ୍କ କଥା।
ହଁ, ଏବେ ଶୁବା ଗଲା। ଶୁଭା ଗଲା ତ?
ଆଜ୍ଞା।
ଆଉ କେମିତି କଣ ଆପଣ ଅଛନ୍ତି?
ଭଲ ଅଛି, ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି। ମୁଁ ଭଲ ଅଛି। ଆମର ମୁଁ ବି ଯେତି କ। ଉଁ ମୋ ସ ପରିବାର ବି ଭଲ ଅଛନ୍ତି।
ଆଜ୍ଞା।
ଆମେ ତ ଜାଣିଥବା ଆମେ ତ କୁଷି ପ୍ରଧାନ। ଅ ଅ ମ୍ ରାଜ୍ୟ ପ୍ରାୟତଃ ଆମେ କୃଷିରେ ହିଁ ଚଳୁ।
ଆଜ୍ଞା। ଏବେ ତ ବର୍ଷା ଦିନ ଏବେ ଟିକେ ପୋକ ଫୋକ ଲାଗୁଥିବ ଗଛରେ ଅଧିକ। ଆ ପଣ କେମିତି କଣ କୁ ସୁରକ୍ଷା ଦେଉଛନ୍ତି।
ପ୍ରାୟତଃ ଆମେ ତ ବହୁତ ଆମେତ ଗଛ ଉପରେ ନିର୍ଭରଶୀଳ। ଆପଣ ତ ଜାଣିଥିବେ। ଗଛ ହିଁ ଆମର ଜୀବନ।
ୟା ଏବେ ବର୍ଷା ଦିନ ଯେହେତୁ ଆପଣଙ୍କ ଗଛରେ ବି ବହୁତ ପୋକ ଲାଗୁଥିବେ। ଆପଣ କେମିତି ନିଜ ଗଛକୁ ସୁରକ୍ଷା ଦେଉଛନ୍ତି।
ଆମେ ତ ଗଛରେ ଯେତେ ଯେତିକ ଆମର ଉଁ ଯେମତି ଆମ ଘରର ଗୋବରରୁ ହଉଥିବା ଆମର ପାଉଁଶ ଆଉ ସାର ଆମେ ଗଛ ଉପରେ ଛିଞ୍ଚନ କରି ଆମେ ଗଛକୁ ବହୁତ୍ ଆ ସହଜରେ ଆମେ ପୋକ ଫଳାଇଥାଉ ଯାହାଫଳରେ ଗଛ ବି ଉର୍ବର ହୋଇଥାଏ। ଆମର ବହୁତ୍ ମାତ୍ରାରେ ଫଳ, ମୂଳ, ପତ୍ର ଦେଇଥାଏ।
ଆଜ୍ଞା। ଆପଣ କେଉଁ କେଉଁ ଗଛ ଲଗେଇଛନ୍ତି?
ଆମେ ବହୁତ ମାତ୍ରାରେ ତ ଆମର ଲଗେଇଛୁ ଆମର ସଜନା ଛୁଇଁ ଗଛ। ମୋର ପଣସ ଗଛ ଆମ୍ବ ଗଛ ଆମର କଦଳୀ ଗଛ। ଆମର ଯେତିକ ଖାଦ୍ୟ ଜାତି ପତର ଗଛ। ନାଇଁ ତାକୁ ନଗେଇ ଆମେ ଫଳ ଯେତିକି ବାହାରୁଛି। ଆମ ପରିବାର ସହ ଆମେ ଉଂ ହୁଁ ଖାଦ୍ୟ ଗ୍ରହଣ କରୁଛୁ। ଜାଣିଛନ୍ତି ତ ଆପଣ। ଆପଣ ଜଂଗ ଆମ ଜଙ୍ଗଲରେ ସବୁ ଏତ୍ ଏବେ ଗଛଲତାର ଅନେକ ବହୁତ ମାତ୍ରାରେ ଫଳମୂଳ ବ୍ୟବହାର ହେଉ ଥିବାରୁ ସାଧାରଣ ଗ୍ରାମବାସୀ ଫଳ ମୂଳରେ ଉପକୃତ ହୋଉଛନ୍ତି।
ଆଜ୍ଞା।
ଯାହାଫଳରେ କି ତାଙ୍କର ଖାଦ୍ୟପାନ ବି ସୁସ୍ଥ ରଖୁଛନ୍ତି।
ଆଜ୍ଞା।
ଆଉ ଆପଣ କେମିତି ଗଛ ର ରୋପଣ କରୁଛନ୍ତି। ବୃକ୍ଷରୋପଣ କରୁଛନ୍ତି।
ଆଜ୍ଞା। ଆମର ଏପଟେ ଏ ଗଛର ଅବସ୍ଥା କିଛି ଠିକ ନାହିଁ ବର୍ଷା ଯେହେତୁ ଲାଗି ରହିଛି ଆମ ଏପଟେ। ଁଗଛର ଅବସ୍ଥା ବି ଠିକ ନାହିଁ ପୋକ ଲାଗି ଯାଇଛନ୍ତି। ବହୁତ କ୍ଷୟକ୍ଷତି ହେଇଛି।
ଏବେ ବି ଆପଣ ସାଙ୍ଗ ବୋହୁତ୍ ମାତ୍ରାରେ ଚେଷ୍ଟା କରନ୍ତୁ ଗଛର ଇମିତି ଆପଣ ବୁକ୍ଷରୋପଣ କରିକିଣି ଏଁ ଆପଣ ବି ଆମ୍ ଆମୁକୁ ଜୀବନରୁ ବଞ୍ଚେଇବା ପାଇଁ ଆମ ଅମ୍ଳଜାନ ଯୋଗାଇଥାଏ ଜାଣିଛନ୍ତି ଗଛ? ବୋହୁତ୍ ମାତ୍ରାରେ ଆମୁକୁ ଅମ୍ଳଜାନ ଯୋଗାଇଥାଏ ଯାହା ଫଳରେ କି ଆମେ ଅମ୍ଳଜାନ ନେଇକି ଅ ଯୋଉ ଅକ୍ସିଜେନ୍ ଟି ନେଇକି ଅମ୍ଳଜାନ ଛାଡ଼ିଥାଉ। ଗଛୁକୁ ଗଛ ଆମକୁ ବୋହୁତ୍ ମାତ କ୍ଷେତ୍ରରେ ଛହଯୋଗ କରିଥାଇଁ ଗଛ ହିଁ ଆମ ଜୀବନ।
ଜ୍ଞା।
ଯେହେତୁ ଆପଣ ଏରିଆ ରେ ବୋହୁତ୍ ମାତ୍ରାରେ ଗଛ ନଗେଇବା ପାଇଁ ଚେଷ୍ଟା କରନ୍ତୁ। ଯାହା ଫଳରେ କି ଆପଣ ସୁସ୍ଥ ରହିବେ ଆପଣଙ୍କ ପରିବାର ସୁସ୍ଥ ରଇବ।
ଆଜ୍ଞା।
ଆଉ କେମିତି କଣ ଆପଣଙ୍କ ବାୟୁମଣ୍ଡଳରେ ଏ-ଇ-ଆଉ କିଛି ପଦୂଷିତ ହୋଉଛି କି?
ଆଜ୍ଞା ଆମର ଏପଟେ କଳକାରଖାନା ବୋହୁତ୍ ମାତ୍ରାରେ ଥିବାରୁ ଆମର ଗ୍ରାମର ସ୍ଥିତି କିଛି ଭଲ ନାହିଁ।
ଜାଣିଚନ୍ତି ତ କଳ କଳକାରଖାନା ଆପଣଙ୍କ ଗାଁ ପାଖେରେ ଯେହେତୁ ରୋହୁଛି ଆପଣଙ୍କର ଅଁ ଗଛ ଆପଣଙ୍କର ପାଣି ଆପଣଙ୍କର ଗର ପଦୂଷିତ ହୋଉଥୁବ ଯାହା ଫଳରେ ଗଛରେ ଧୂଆଁ ବାଜିବା ଦ୍ୱାରା କଳଖାନାର ଗଛ ମରିଯାଇଥାଏ।
ଆଜ୍ଞା। ଆଜ୍ଞା ଆମେ ଏଁ ଏ ତଅସିଲଦାର୍ ଙ୍କୁ କମ୍ପ୍ଲେନ୍ କରିଛୁ କି କଳକାରଖାନା ଉଠାଇ ଦବା ପାଇଁ ବୋହୁତ୍ ଲୋକ ମୃତ୍ୟୁ ବରଣ ବି କରିଛନ୍ତି ସେ ପ୍ରଦୂଷଣ ପାଇଁ,
ଆଉ ଆପଣ କେମିତି ବୃକ୍ଷ ରୋପଣ ଦ୍ଵାରା ଜାଣିଥିବେ ଦେ ନି ନିୟମିତ ବର୍ଷା ହୋଇଥାଏ। ଯାହା ଫଳରେ କି ଆପଣଙ୍କର ବି କୃଷି କାର୍ଯ୍ୟ ଆପଣଙ୍କର ଅ ଉଁ -ଯାହାବି ବୁଁ-ଯାହାବି ଆପ ଆପଣଙ୍କର କୃଷି କାମରେ ଲଗେଇଥିବେ ଭଲ ଉତ୍ପାଦନ ହେଇଥାଏ। କାର୍ଯ୍ୟ ସହାୟତ୍ ଉଁ କାର୍ଯ୍ୟ ପୁରା ସହାୟକ କରିଥାଏ ଆପଣଙ୍କର ବର୍ଷା କୁଷି କାମରେ। ଆପଣଙ୍କ ଗ ଉଁ ଗଛର ଅଂ ମୁ ଉପଚାରେ ଉପକାର କିଛି ଆମୁକୁ କିଛି ବତେଇ ପାରିବେ କି? ଯାହାଫଳରେ କି କି ଆହୁରି ବି ଆମେ ଜେଦି ଶିଖିପାରିବୁ ଗଛ ଉପେରେ।
ଆଜ୍ଞା ଆପଣଙ୍କର ସେପଟେ ତ ଆମ ଏପଟ ଠାରୁ ଭଲ ଆପଣ ବୃକ୍ଷର ଯତ୍ନ ନେଉଛନ୍ତି। ଆମେ ଯତ୍ନ ନେଉଛୁ କିନ୍ତୁ କଳକାରଖାନା ଅଧିକ ମା ମାତ୍ରାରେ ଥିବାରୁ ଗ ଗଛ ଲ ତା ବଞ୍ଚୁନି ଆଉ ଆମେ କିଛି କରିିବି ପାରୁନୁ ସେଥିଲାଗି ଆମେ ବୋହୁତୁ ଦୁଃଖ ପ୍ରକାଶ କରୁଛୁ।
ଦେଖୁଚନ୍ତି ତ ଆମର ତ ତାପମାତ୍ରା ଗଛ ଅଧିକ ନ ନଗେଇବାରୁ ଅଧିକ ତାପମାତ୍ରା ହୋଇଥାଏ ଖରା ଦିନ ରେକି ଯାହା ଫଳରେ କି ବୃକ୍ଷର ବୃକ୍ଷ ରୋପଣ ମାଧ୍ୟମରେ ଆମେ ବି ଆମ ତାପମାତ୍ରା ଆମର ସା ସା ସମସ୍ୟାକୁ କମ୍ କଡ଼ାଯାଇ ପାରିବ ଯେମିତି ଆମେ କରିପାରିବା। ଗଛ ଅଧିକ ଲଗେଇ ପାରିବା ଆମ ତାପମାତ୍ରାକୁ ଆମେ କମେଇ ପାରିବା। ଆମ ଗ୍ରୀଷ୍ମ ଋତୁରେ ଆଉ କେମିତି?
ଆଜ୍ଞା ଆପଣଙ୍କ ଘରେ ସମସ୍ତେ ସୁସ୍ଥ ଅଛନ୍ତି?
ଆଜ୍ଞା ମୁଁ ବି ଆମ ଘରର ଘରେ ବହୁତ ସୁସ୍ଥ ସୁରକ୍ଷା ରଖୁଛି ଆମ ଗଛରୁ ଓ ଯେହେତୁ ଔଷଧ ବାହାର କରିଥାଉ ତୁଳସୀ ପତ୍ରରୁ ଆମ ଥଣ୍ଡା କଟିଥାଏ ଆଉ ଫୁଲରେ ବି ଆମେ କି ବ୍ୟବହାର କରିଥାଉ ଆମେ ଖାଇବାରେ ଆଉ ଆମର ଘର ପୂଜା ପୂଜିରେ। ଫଳରେ ତ ଆପଣ ତ ଜାଣିଥିବେ ଗଛର ଫଳରେ ଆମେ ବହୁତ ମାତ୍ରାରେ ଆମର ଭିଟାମିନ୍ ପ୍ରୋଟିନ୍ ମିଳିଥାଏ। ଆମକୁ ବହୁତ ଆବଶ୍ୟକ ଗଛର ରୋପଣ କରିବା ଅଛି।
ଆମ ସହିତ ସାଥ ଦେ ସାଙ୍ଗ ଆପଣ ବି। ବହୁତ ମାତ୍ରାରେ ଗଛ ଲଗେଇ ପାରିବେ ଆପଣ ଗାଁରେ ପାଖ ଗାଁ ରେ। ଆପଣଙ୍କର ସଡ଼କ ପାଖରେ।
ଆଜ୍ଞା
ଗଛ ତ ଆମକୁ ଆପଣଙ୍କୁ ତ ବହୁତ ଜିନିଷ ଯୋଗେଇ ପାରୁଥିବ। ଗଛ ହିଁ ଆମରତ ବହୁତ ମୂଲ୍ୟବାନ ଆମରତ ମୁଖ୍ୟ ସମ୍ପତ୍ତି ହଉଛି ଆମର ଗଛ ଯାହା ଫଳରେ କି ଆମର ଅ ଅକ୍ସିଜେନ୍ ନେଇ ଅଙ୍ଗରା କାମଳ ଛାଡ଼ିଥାଉ। ଯାହାଫଳରେ ଆମ ଦେହ ସୁସ୍ଥ ରହିଥାଏ।
ଆପଣଙ୍କର ହଁ ଯୋଉ ନୂଆ ଗଛ ଲଗେଇଛନ୍ତି ଆପଣ ହଁ କେତେ ଦିନ ଭିତରେ ଫଳ ଉତ୍ପାଦନ ହଉଛି?
ଆମରତ ପ୍ରଥମତଃ ଆମେତ ଗଛ ତ ଗଜା ଲଗେଇଥାଉ ଯେତିକ ଗଛ ଗଛ ଲଗେଇଲା ପରେ ଆମେ ପାଣି ଛିଞ୍ଚନ କରି ଧୀରେ ଧୀରେ ଉଁ ମାତ୍ର ଆମର ଦୁଇ ମାସେ ତିନି ମାସ ଭିତରେ ଆମର ଗଛ ଫଳ ପ୍ରଦାନ କରିଥାଏ। ଯାହାଫଳରେ କି ଆମେ ବହୁତ ଖୁସି ହୋଇଥାଉ।
ଆଜ୍ଞା।
ଆପଣଙ୍କ ଏରିଆରେ ତ ବାୟୁମଣ୍ଡଳ ଦୂଷିତ ହୋଇଥାଏ। ଆପଣ କେମିତି ନିୟନ୍ତ୍ରଣ କରିଥାନ୍ତି ବାୟୁମଣ୍ଡଳକୁ ପ୍ରଦୁସିତରୁ?
ଆଜ୍ଞା ଆମେ ମାସ୍କ ୟୁଜ୍ କରୁଛୁ।
ଆଉ କଣ କଣ ବ୍ୟବହାର କର? ଯାହା ଫଳରେ କି ଆପଣ ଶୀସ୍ଥ ରହୁଛନ୍ତି ବାୟୁମଣ୍ଡଳ ଦୂଷିତ ହେବାର
ଦେଖନ୍ତୁ ଆଜ୍ଞା। ହଁ ଆମ ଏପଟେ ଜଣ ଯୋଗୁ ବହୁତ ଲୋକ ଅସୁସ୍ଥ ଅଛନ୍ତି ମୋ ଆଗରୁ ବି ଆପଣଙ୍କ କହିଛି ଆଉ ବହୁତ ଲୋକ ମୃତ୍ୟୁବରଣ ବି କରିଛନ୍ତି ସେଥିଲାଗି ଆମେ କଳକାରଖାନା ଉଠେଇ ଦବା ପାଇଁ ଏ କମ୍ପ୍ଲେନ୍ କରିଚୁ ତହସିଲରେ
ଆପଣ ବହୁତ ବହୁତ ଆମେ ଶିକ୍ଷା ପାଇପାରିଲୁ ଯେ ବହୁତ ଗଛ ରୋପଣ କରିବା ଦ୍ଵାରା ଆମ ପରିବାର ପରିବେଶ ବହୁତ ସୁରକ୍ଷିତ ରହିବ। ଧନ୍ୟବାଦ ବନ୍ଧୁ ମୁଁ ବହୁତ ଶିଖିପାରିଲି ଆପଣଙ୍କଥିରୁ।
ଧନ୍ୟବାଦ ନମସ୍କାର।